ହାଲୋ।
ହଁ ଦିଦି ନମସ୍କାର କଣ କରୁଚ?
ଆ ମୁଁ ବସିଚି ଆଉ।
ହଁ ଖିଆ ପିଆସବୁ ସରିଲାଣି?
ନାଇଁ ନାସ୍ତା କରିଚୁ ଆଉ ଜଳଖିଆ ଖାଇଚୁ ଆଉ।
ଆଚ୍ଛା ଆଉ ତମ ଆଡ଼େ ଏବେ ଖରା କେମିତି କଣ ଅଛି?
ଖରା ସେମିତି ଅଛି ଗରମ ହଉଚି ଆଉ।
ଓହୋ ଆଉ ରଥଯାତ୍ରା ଏବେତ ଆସିଲାଣି?
ରଥ ଆସିଲାଣି ଆମର ଏଠି ହୁଏତ ରଥ ଆଉ ବଢିଆସେ ଆଉ ଆମର ତିନିଟା ରଥ ହୁଏନି।
ହଁ ରଥଯାତ୍ରାତ ଓଡିଶାର ଶ୍ରେଷ୍ଠ ପର୍ବ।
ହଁ।
ଏଇ ଉତ୍ସବକୁ ଗୁଣ୍ଡିଚା ଯାତ୍ରା ତସଅବଦାର ଯା ଯାତ୍ରା ପତିତା ପାବନ ଯାତ୍ରା ଘୋଷ ଯାତ୍ରା ବୋଲି କୁହାଯାଏ। ଆଚ୍ଛା ଏଇ ଯୋଉ ଯା ଯାତ୍ରାଟା ମାନେ କୋଉ ମାସରେ ଆରମ୍ଭ ହୁଏ କହିଲ ଆରମ୍ଭ ହୁ
ଆଷାଢ ମାସରେ।
ହଁ ଆଷାଢ ମାସର ପୁଷ୍ୟ ନକ୍ଷତ୍ରେ ଆରମ୍ଭ ହୁଏ ଆଉ ନାକି?
ହଁ ଆଜ୍ଞା।
ରଥଯାତ୍ରା କୋଉଠି କଇଁଲ ମାନେ ପ୍ରସିଦ୍ଧ ପୁରା?
ପୁରୀ।
ହଁ ପୁରୀ ପ୍ରସିଦ୍ଧ କେବେ ଯାଇଚ ରଥଯାତ୍ରା ଦେଖି ପୁରୀକୁ?
ଉଁ ନା ଯାଇନି।
ଯାଇନାହାନ୍ତି ନାଇଁ ମୁଁବିତ କେବେ ଯାଇନି ପ୍ରଭୁଙ୍କୁତ ଦର୍ଶନ କରିବାକୁ ଥରେ ସୁଯୋଗ ମିଳିଛି।
ନା ମୁଁ ଅଲଗା ସମୟରେ ଯାଏ କିନ୍ତୁ ରଥରେ ଯାଇନି ଆମର ଏଠି ହୁଏ ରଥ ତିନିଟି ରଥ ଯେମିତି ତିନୋଟି ମାନେ ତିନି ରଥ ଯାଏ। ଆଁ ବଳରାମ ସୁଭଦ୍ରା ଜଗନ୍ନାଥଙ୍କର ତିନି ରଥ ଯାଏ।
ଆଜ୍ଞା।
ବଢିଆସେ ହୁଏ ଆମର ଏଠି ବଢିଆସେ ହୁଏ।
ହଁ ଆମରବି ଏଠି ହୁଏ ଗାଁରେ ଯୁବକ ମାନେ କରନ୍ତି। ଭଲସେ କରନ୍ତି ସାଙ୍ଗସାଥି ମାନେବି ଆସନ୍ତି ସମସ୍ତେ ଭଲସେ କରନ୍ତି। ଏଠିବି ଭୋଜି ଭାତବି ହୁଏ ଠାକୁରଙ୍କ ପ୍ରସାଦ ଲାଗି ହୁଏ ଆଉ ର ଥରେବି ସମସ୍ତେ ଟାଣନ୍ତି। ରଥ ଦୈଡ଼ି ଟାଣନ୍ତି ସମସ୍ତେ ଏମିତି ଆଉ।
ତାଙ୍କର ସେଠି ଦିଟା ଗୋଟେ ରଥନା ତିନିଟା
ନାଇଁ ଆମର ତିନି ରଥରେ ଆସନ୍ତି ଠାକୁର ପ୍ରଥମ ଜଗନ୍ନାଥଙ୍କ ର ରଥର ନାମତ ହଉଚି ନନ୍ଦିଘୋଷ ତାଙ୍କ ରଥର ଉଚ୍ଚତାତା ହଉଚି ପଇଁଚାଳିଶି ଫୁଟ୍।
ହଁ ଆପଣଙ୍କର ସେଠି ଗୋଟେ ରଥ ଚାଲେନା ଗୋଟେ ରଥରେ ତିନି ଠାକୁର ବସେନା ତିନି ରଥ ଅଲଗା ଅଲଗା ଯାଏ?
ନାଇଁ ଆମର ଏଠି ଦି ତିନିଟା ଜାଗାରେ ହୁଏ କୋଉଠି ଗୋଟେ ଗୋଟେ ଗୋଟେ ରଥରେ ହୁଏ ଆଉ କୋଉଠି ତିନି ରଥରେ ହୁଅନ୍ତି। ଏମିତି ଆଉ।
ନା ଆମର ତିନି ରଥ ଆମର ଆମରବି କେତେଟା ଜାଗାରେ ହୁଏ କିନ୍ତୁ ଦିଟା ଜାଗାରେ ଆମର ତିନି ରଥ ଯାଆନ୍ତି ଆଉ ସବୁଠି ଗୋଟେ ଗୋଟେ ରଥ ଆଉ।
ଆଛା।
ଆମ ଘର ପାଖରେ କିନ୍ତୁ ତିନି ରଥ ଯାଆନ୍ତି ଆମେ ଦେଖୁ।
କେବେ ରଥ ଟାଣିବାର ସୁଯୋଗ ପାଇଛନ୍ତି?
ଭିଡରେ ତ ଠେଲି ଦିଅନ୍ତି ଥରେ ପାଇଥିଲି।
ଇଏ ତ ଭିଡର ଠାକୁର ସେଇ ଭିଡରେ ହିଁ ତାଙ୍କୁ ଦର୍ଶନ କରନ୍ତି?
ହଁ ସେ ଭିଡରେ ଠେଲି ପ ଦିଅନ୍ତି ତ ମୁଁ ଥରିଏ ସୁଯୋଗ ପାଇଥିଲି ଆଉ ପାଇନି ବହୁତ ରସ ହ ମାନେ ଭିଡ ବହୁତ।
ଆଉ ଯୋଉ ପ୍ରଭୁ ବାହାରିକି ବର୍ଷକୁ ତ ଥରେ ବାହାରନ୍ତି। ସେ ଯୋଉ ଯାଆନ୍ତି ସେ ଯୋଉ କୋଉଠିକି ଯାଆନ୍ତି କହିପାରିବେ କି?
ଗୁଣ୍ଡିଚା ମନ୍ଦିର।
ଆଜ୍ଞା କେତେ ଦିନି ପାଇଁ ଯଆନ୍ତି?
ଆ ନଅ ଦିନି ପାଇଁ ଯାଆନ୍ତି।
ଆ୍ଛ ସେଠି କଣ ସେ ଖାଆନ୍ତି ମାଉସୀ ମାହାର୍
ଅ ସେ ମା ପୋଡ ପିଠା।
ଆଜ୍ଞା। ହଉ ପ୍ରଭୁଙ୍କର ବି ରଥଯାତ୍ରା। କିଛି ଜାତି ଭେଜ ନଥାଏ ସେଠି ସମେସ୍ତେ ପ୍ରଭୁଙ୍କ ପାଇଁ ସମାନ
ହଁ ସର୍ବ ଧର୍ମ ସ ସର୍ବ ଧର୍ମ ସମନ୍ୱୟ ଆଉ।
ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି? ଆଉ ସେଇ ଦିନ ହିଁ ପ୍ରଭୁଙ୍କୁ ଦର୍ଶନ କରିବାକୁ ବହୁତ ଲୋକ ଯାଆନ୍ତି।
ହଁ ଆମର ସନ୍ଧ୍ୟା ଦର୍ଶନ ହୁଏ ନବମୀ ଦିନ। ଆ ଆ ଗୁଣ୍ଡିଚା ମନ୍ଦିରରେ ପୁରା ଯାତ୍ରା ଭଳିଆ ହୁଏ। ଆ ଡେଲି ଯାତ୍ରା ଡେଲି ଭୋଗ ଲାଗି ହବ ଡେଲି ଯାତ୍ରା ଆଉ ନବମୀ ଦିନ ସନ୍ଧ୍ୟା ଦର୍ଶନ ହବ ତାପରେ ମେଲୋଡି ବି ହୁଏ। ଆମେ ସନ୍ଧ୍ୟା ଦର୍ଶନରେ ଯାଉ ଉ ବାହୁଡା ପୂର୍ବ ଦିନ ଯୋଉ ହୁଏ। ଆଉ ରଥ ଦିନ ଯାଉ ବାହୁଡା ଦିନ ଆମେ ଏଇଠି ଯାଉ ଦେଖିବା ପାଇଁ।
ଆଜ୍ଞା।
ଆମର ଏଠି ବଢିଆ ସେ ହୁଏ।
ହଁ ଆମର ବି ଏପଟେ ହୁଏ ଭଲସେ ବି ହୁଏ। ନଅ ଦିନି ପାଇଁ ସେ ମାଉସୀ ମା ଘରକୁ ଯାଆନ୍ତି ଏଠି ପ୍ରସାଦ ହୁଏ ଆମେ ବି ସମସ୍ତେ ଖାଉ ଆଉ ବହୁତ ମଜାମସ୍ତି କରୁ। ପ୍ରଭୁଙ୍କୁ ବି ଭଲ ସୁନାବେେଶରେ ଆମେ ଦେଖୁ ଏଠି ବି ଆମର ଭଲ ସେ ପ୍ରଭୁଙ୍କୁ ସଜାଯାଏ।
ହଁ।
ହଁ ସେ ଆମର ପା ସେ ସେଠି ସେମତି ଆଉ। ସେମିତି ପୁରା ଯୋଉ ନଦୀ ନହନ୍ତି ଗୁଣ୍ଡିଚା ମନ୍ଦିରରେ ବହୁତ ସେଠି ପୁରା ଯାତ୍ରା ଭଳିଆ ହୁଏ। ଗୋଟେ ସବୁ ଦୋକାନ ବଜାର ଯାଗା ମେଲୋଡି ଆଉ ଡ୍ୟାନ୍ସ ଯୋଉ ଗୀତ ନାଚ, ତାପରେ ଭୋଗ ହୁଏ ସବୁ ଡେଲି ଯାଆନ୍ତି ଦର୍ଶନ କରିଆ ଇଁ ବଢିଆ ସେ ହୁଏ ପୁରା ଆମେ ଯାଉ। ତାପରେ ସୁନାବେେଶ ହୁଏ।
ଲୋକମାନଙ୍କର ସୁରକ୍ଷା ନିମନ୍ତେ ତ ପୋଲିସ ବିଭାଗ କର୍ମଚାରୀ। ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ। ପ୍ରଚାର ବିଭାଗ କର୍ମଚାରୀ ତ ସେଠାରେ ସମସ୍ତେ ଥାଆନ୍ତି।
ହଁ ପୁରା ନିୟୋଜିତ ଥାନ୍ତେ ପୁରୀରେ ସବୁଠି କର ଏଠି ବି। ଏଠି ବି ଆମର ପୋଲିସ। ଏଠିବି ଆମର ପୋଲିସ୍ ପୁରା କଁ କଡା ସୁରକ୍ଷା।
ଏଠିବି ସେମିତି ଆଉ।
ବାହୁଡା ଆସିଲା ପରେ ଫେରିକି ଠାକୁର ହଁ ମନ୍ଦିରକୁ ତା ପରଦିନ ସୁନାବେଶ ହୁଅନ୍ତି ସୁନାବେଶ ବହୁତ ବଢିଆ ହୁଏ।
ଆଜ୍ଞା।
ହଜାର ହଜାର ଲୋକ ହୁଅନ୍ତି ବହୁତ ଭିଡ ପୋଲିସ ପ୍ରଶାସନ ପୁରା ସବୁରା ସବୁବେଳେ ପୁରା ନିୟୋଜିତ ପୋଲିସ୍ ପ୍ରଶାସନ।
ଆଚ୍ଛା। ତିନି ଠାକୁରଙ୍କ ରଥର ନାମ ଜାଣିଛନ୍ତି କି?
ହଁ ଜାଣିଛି। ଏ ନନ୍ଦିଘୋଷ ଜଗନ୍ନାଥଙ୍କ ରଥଙ୍କ ନାମ ନନ୍ଦିଘୋଷ। ଅଁ ମୁ ବଳରାମଙ୍କର ତାଳଧ୍ୱଜ। ଆଉ ସୁଭଦ୍ରାଙ୍କର ଦର୍ପ ଦଳନ।
ଆଜ୍ଞା। ରଥଯାତ୍ରା ଆପଣଙ୍କର ସେପଟେ କେତେ ଜାଗା ହୁଏ?
ଆମର ଏଠି ଦି ଜାଗାରେ ହୁଏ ମୁଁ ଜାଣିଛି ଆଉ କେତେ ଜାଗାରେ ଆମର ଏଠି ଦି ତିନି ଜାଗାରେ ହୁଏ ମୁଁ ଜାଣିଛି ଆଉ ସବୁ ଛୋଟ ଛୋଟ ରଥ ସବୁ ଆମର ସାହିମାନଙ୍କରେ ସବୁ ପିଲାମାନେ ସବୁ ନେଇକି ଯାଆନ୍ତି ଛୋଟ ଛୋଟ ରଥ କରି। ସେ ପୁରା ସ୍ ଚାରିଆଡେ ହୁଏ। ବହୁତ ଜାଗାରେ କିନ୍ତୁ ତିନି ଜାଗାରେ ପୁରା ଉଁ ତିନି ରଥ ପୁରା ବାହାରନ୍ତି ପୁରା।
ଆଚ୍ଛା। ଆଉ ବର୍ଷକୁ ଥରେ ତ ପ୍ରଭୁ ଆସିକି ପଦାରେ ହିଁ ବିରାଜମାନ କରନ୍ତି। ଆଉ ସେଇ ବଡ଼ଦାଣ୍ଡରେ ହିଁ ପହଁଠି ବିଜେକ୍ ହୋଇ ବାହାରି ଆସିଥାନ୍ତି।
କଅନ୍ଦି ବିଜେ, ନୀଳାଦ୍ରି ବିଜେ। ହୁଏ, ହଁ ହୁଅନ୍ତି ଏଁ ସୁନାବେଶ ହୁଅନ୍ତି ଅଧରପ୍ନା ହୁଏ।
ସେଇ ଯୋଉ ଅଧରପଣାରେ ହୁଅନ୍ତିନି କି
ଆଜ୍ଞା।
ସେଟା କାହା ପାଇଁ ଅଦରପଣାଟା କରାଯାଏ ତାପରେ ଜାଣିଛ କି?
ଜାଣିଛି, ଏ ଅଧରପଣା ଆଜିକାଲି ଅଧରପଣା ବିଶେଷ ତ ହୁଏ ଆମର ଯୋଉ ଆମେ ସବୁ ଆମେ ଯେମିତି ଠାକୁରଙ୍କୁ ଡାକୁଛେ ଆମେ ଭୋଗ ସଂସାରରୁ ତରିଯିବା, ସେମିତି ଯୋଉ ଭୂତ ପ୍ରେତ ସବୁ ନେଗେଟିଭ୍ ମାନେ ଯୋଉ ଭୂ ତ, ପ୍ରେତ, ଡାହାଣୀ, ଚିରୁକୁଣୀ ସେମାନେ ବି ଡାକନ୍ତି ନା ପ୍ରଭୁଙ୍କୁ ଆମେ କେମିତି ତରିଯିବୁ। ମୁକ୍ତି ପାଇଯିବୁ। ସେଇଥିପାଇଁ ଠାକୁର ତ ସମସ୍ତଙ୍କ କଥା ଶୁଣିବେ ନା ତାଙ୍କ ପାଇଁ ସମସ୍ତେ ନିଜର। ସିଏ ସମସ୍ତଙ୍କୁ ଆପଣେଇଛନ୍ତି ମଣିଷକୁ, ଭୂତ, ପ୍ରେତ ସମସ୍ତଙ୍କୁ ସେ ତା ତାଙ୍କୁ ଆପଣେଇଛ ତେଣୁ ତାଙ୍କ କଥା ଠାକୁର ଶୁଣିକି, ଠାକୁର ଜଗନ୍ନାଥ ମହାପ୍ରଭୁ ଅଧରପଣା କରନ୍ତି ସେଇ ଅଧରପଣାଟା ଢଳାଯାଏ ରଥରେ। ଢଳା ହେଲେ ସେ ଅଧରପଣାକୁ ମଣିଷ କେହି ପାଇବେନି। ସିଏ ଭୂତ, ପ୍ରେତ, ଡାହାଣୀ, ଚିରିକୁଣି ଏସବୁ ପାଇକି ସେ ମୁକ୍ତି ପାଇଯାନ୍ତ୍
ଆଜ୍ଞା, ପ୍ରଭୁତ ଭାବର ଠାକୁର ସିଏ ତ ସମସ୍ତଙ୍କ ଭାବକୁ ବୁଝିପାରନ୍ତି। ନ୍ତି, ତେଣିକି ଭୂତପ୍ରେତ ହୁଅନ୍ତୁ କି ମଣିଷ ହୁଅନ୍ତୁ ଭକ୍ତିରେ ବନ୍ଧା ସିଏ।
ହଁ ଆଉ ସେ ମଣିଷ ଏମିତି ଡାକନ୍ତି ଯେ ମାନେ ମୁକ୍ତି ପାଇଯିବୁ। ସେମିତି ଉତ୍ତର ତ ବିକନ୍ତି ପ୍ରଭୁ ଆମକୁ ବି ମୁକ୍ତି ଦିଅ ସିଏ ତାଙ୍କ୍ ତାଙ୍କ କଥାବି ଶୁଣନ୍ତି ପ୍ରଭୁ। ସେଇଥିପାଇଁ ସେ ରଥରେ ଅଧରପଣା ରଖିଛନ୍ତି ଅଧରପଣା ଟା ଢଳା ହେଲେ ସେ ତ ପ୍ରେତ ସେମାନେ ପାଆନ୍ତି ମଣିଷ ସେ ପଣା କି ହେଇ ପାରିବେ।
ଆଜ୍ଞା। ପ୍ରଭୁଙ୍କର ତ ଯୋଉ ଚକାଚକା ଆଖି ସେ ଖୋଲନ୍ତି କେବଳ ଭକ୍ତ ମାନଙ୍କୁ ଦେଖିବା ପାଇଁ। ରଥରେ ଯେତେବେଳେ ସେ ଆସନ୍ତି ସେ ସେଇଥିରେ ହିଁ ସ ଭକ୍ ଭକ୍ତ ମାନଙ୍କୁ ଦେଖିବା ପାଇଁ ଆସନ୍ତି ଆଉ କେବେ ପୁରୀ
ତୁ ପରାୟଣ।
ଆଉ କେବେ ପୁରୀ ଯିବାର ପ୍ରୋଗ୍ରାମ କରିଛନ୍ତି?
ଆ ଯିବାର ମୋର ତ ବହୁତ ଇଛା ଯିବାର କାଳିଆର ଡୋରି। କାଳିଆ ଡୋରି ନ ଲାଗିଲେ ଆମେ କିଛି କରିପାରିବାନି ଯଦି ଡୋରି ଲାଗିଗଲା ଯିବାର ସୁଯୋଗ ମିଳିପାରେ। ଏପର୍ଯ୍ୟ ତ ଲାଗିନି କାହିଁଁ ମୁଁ ଯାଇପାରୁନି। ସେଇ କାଳିଆକୁ ଡାକୁଛ ତା ଡୋରି ଲଗେଇଦବ ଯିବାହାରି।
ହଁ ମୁଁ ତ ପ୍ରଭୁଙ୍କର ବି ଚାହୁଁଛି କି ଏଇ ବର୍ଷ ଯାଇକି ଟେ ରଥଯାତ୍ରାରେ ପ୍ରଭୁଙ୍କର ଆଶୀର୍ବାଦ ପାଏ ରଥ ଟାଣିବାର ସୌଭାଗ୍ୟ ପାଏ। ଦେଖାଯାଉ କଣ ପ୍ରଭୁ କରୁଛନ୍ତି ଇଚ୍ଛା ତ ଅଛି ବହୁତ ଯିବା ପାଇଁ ପୁରୀ କିି କିନ୍ତୁ ଯାଇପାରେନି କାରଣ ପ୍ର ଡୋରି ଲଗ ଲାଗିିନଥାଏ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଏଇ ବର୍ଷ କେମିତି ଯାଏ।
ହଁ ମୁଁ ବା ସେ ମୋହର ବି କାହାର ଇଚ୍ଛା ନୁହେଁ ଦେଖିବା ପାଇଁ। କିନ୍ତୁ ଡୋରି ମେନ୍ ଲାଗିବ ଡୋରି ଲାଗେନି ଏପନ୍ତ। ଅଲଗା ଦିନ ଲାଗିଯାଉଛି କିନ୍ତୁ ରଥରେ କାହିଁ ଲାଗେନି ଆଉ।
ସିଏ ତ ଭାବର ଠାକୁର ତାଙ୍କୁ ଭାବରେ ଡାକିଲେ ସେ ନିଶ୍ଚୟ ଡାକିବେ।
ହଁ। ହଁ ଶୁଣିବେ ନିଶ୍ଚୟ ମୁଁ ସବୁ ବର୍ଷ କିନ୍ତୁ ପୁରୀ ଆମେ ଯାଉଛୁ। କିନ୍ତୁ ରଥ ସମୟରେ ଯାଇପାରୁନୁ ଅଲଗା ସମୟରେ ଯାଉଛୁ।
ରଥ ଟାଇମରେ ଗଲେ ପ୍ରଭୁଙ୍କର ଯୋଉ ଆମେ ପାଞ୍ଚ ସେକେଣ୍ଡ ଦି ସେକେଣ୍ଡ ଦେଖୁ ପ୍ରଭୁଙ୍କୁ। ସେଠି ରଥଯାତ୍ରାରେ ଗଲେ ପୁରା ଦିନ ମ ପ୍ରଭୁଙ୍କର ଦର୍ଶନ ପାଇବାକୁ ସୁଯୋଗ ପାଇବା।
ହଁ ରଥରେ ଦେଖିବା ଆଉ।
ଆପଣ କୋଉ ଦିନ ବି ଆପଣ ସ ପରିବାର ସହିତ ଯାଆନ୍ତୁ ପୁରି କି ପ୍ରଭୁଙ୍କର ଦର୍ଶନ କରିକି କୃପା ଲାଭ କରିକି ଆସନ୍ତୁ।
ହ ଆଜ୍ଞା ଆଜ୍ଞା ଏତି ଡୋରି ଲାଗିଯାଉ ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହଉ।
ଆଜ୍ଞା। ଆଉ ପ୍ରଭୁଙ୍କର ବିଷୟରେ ରଥଯାତ୍ରା ବିଷୟରେ କିଛି ଜାଣିଛନ୍ତି କି କହୁନାହାନ୍ତି?
ହଁ ମୁଁ ଯେତିକି ଏତିକି ତ ଜାଣିଥିଲି ଏଇ ଅଧରପଣା ହୁଏ ନୀଳାଦି ବିଜୟ ତାପରେ ନୀଳାଦି ବିଜେ ଏ ଯୋଉ କରନ୍ତି ମା ଲକ୍ଷ୍ମୀଙ୍କ ସହିତ ଅ କଳି କରନ୍ତି। ଭାଇ ଭଉଣୀ କାଁ ନେଇଥିଲେ? ତାଙ୍କୁ ନେଇ ନଥିଲା ସେଥିପାଇ ମିଠା ରସଗୋଲା ଠାକୁର ଦିଅନ୍ତି ପ୍ରଭୁ ଦିଅନ୍ତି ମାଙ୍କୁ। ଅ ଛାଡନ୍ତି ତାପରେ ମଝିରେ ହେରା ପଞ୍ଚମୀ ହୁଏ ମା ରଥ ଭାଙ୍ଗିବାକୁ ଆସନ୍ତି। ଲକ୍ଷ୍ମୀ।
ଆଜ୍ଞା ଆଉ ଦିଦି ଆପଣ ଜାଣିଛନ୍ତି କି ଯୋଉ ପ୍ରଭୁଙ୍କର ଯୋଉ ପହଁରା ହୁଏ ସେ ପହଁରା କ କଣ କୁହାଯାଏ ଯୋଉ ମହାରାଜା ଆସି କରନ୍ତି।
ଛେରା ପହଁରାକୁ ଅଛି।
ଆଜ୍ଞା।
ସେ ଦିବ୍ୟ ସିଂହ ଦେବ କରୁଛନ୍ତି।
ହଉ ଦିଦି ଆପଣଙ୍କଠୁ ମୁଁ କିଛି କିଛି ନା କିଛି ଶିଖିଲି ମୁଁ ଏତେ ବି ଜାଣିନଥିଲି ରଥଯାତ୍ରା ବିଷୟରେ ଆପ ଆପଣ ଠୁ ମୁଁ ବହୁ ଶିକ୍ଷା ସାର ଶିଖିଲି ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଏଇ ବର୍ଷ ତମେ ଆଉ ଆମେ ବି ସମସ୍ତଙ୍କ ଡୋରି ପ୍ରଭୁଙ୍କ ଠି ଲାଗୁ। ଆମର ଲାଗୁ ଆମେ ବି ଯାଉ ପ୍ରଭୁଙ୍କର ର ରଥଯାତ୍ରାରେ ରଥ ଟାଣିବାରେ ସୁଯୋଗ ମିଳୁ ହଉ ଦିଦି ମୁଁ ରହୁଛି।
ଆଜ୍ଞା।